ହଁ କଣ କରୁଚନ୍ତି?
ହଁ ମୋ ଭଏସ ଶୁଭୁଛିି ନା
ହଁ ଏବେ ସୁବିଧା ଭଲସେ।
ହଁ ଆଛା କଣ କରୁଚ?
କିଛି ନାଇଁ ବସିଚି ଆଉ ଆପଣ କଣ କରୁଚନ୍ତି?
ଏଇ ଦି ସନ୍ଧ୍ୟାବେଳେ ଆଉ କଣ ବସିବା କଥା ଆଉ
ହଁ ସେଇଆ, ଆଉ କଣ ଦିପରେ ଆଜି କଣ ଖାଇବା ହେଇଥିଲା?
ଆ ଦିପହ ରେ ଆଜି ଗୁରୁବାର ଯେହେତୁ ଆମର ଡାଲମା। ଆଉ କାଙ୍କଣ ଭଜା ହେଇଥିଲା।
ଆଚ୍ଛା।
ଆଉ କାକୁଡି ସାଲଟ ହେଇଥିଲା। ଆଜି ଆଉ ଆଳୁ ଭର୍ତ୍ତା ଆଉ।
ଓହୋ ଆମର ଆଜି ହେଇଥିଲା କଣ, ଆମର ତ ହୋସେଲ ଖାଇବା ଦଉନାହାନ୍ତି ମଗେଇଥିଲି ଯାହା। ଆସିଥିଲା ଭାତ ଆଉ ଡାଲମା ଆସିଥିଲା। ଆଉ ଗୋଟେ ଘାଣ୍ଟ ଟାଇପର ଆସିଥିଲା। ହଁ ଆଉ ଗୋଟେ ଆଳୁ ଭ ତା ଟାଇପ ରେ ଆସିଥିଲା ଏମିତି ଆଉ ରାତିରେ ତ କଣ ଖାଇବୁ ଠିକ ନାହିଁ। ରାତି ହେଲେ ଦେଖାଯିବ ଆଉ ମ୍ୟାଗି କି କଣ ବନେଇ ଖାଇବୁ ଆଉ।
ଓହୋ ତମର ସେଇଠି ଇଏ ଅଛି ନା।
ମାନେ
ମାନେ ବ ନିଜେ ବନେଇବା ପାଇଁ।
ହଁ କୁଅ କୁ ଆସିନାହାନ୍ତି ଆମ ହଷ୍ଟେଲ ର ଆଉ।
ନା କୁକ୍ ତ ଆସିନାହାନ୍ତି। ମାନେ ତମେ ଧର ଏବେ ମ୍ୟାଗି ବନେଇବ।
ନା ନା ସେଇଟା ଆମ ହଷ୍ଟେଲ କଣ ତ ଗ୍ୟାସ୍ କି ଇଣ୍ଡକ୍ସନ କିଛି ଆଲାଉ ନାହିଁ। ଏଇ ଯୋଉଟା ଆମର କଣ ଯେ ସୁପର ଟେଣ୍ଡ ଅଛନ୍ତି ସେ ହଉଛି ଦଉନାହାନ୍ତି ଆଲାଉ କରିବା ପାଇଁ। ସେଇଥିପାଇଁ ଆମେ କଣ ତ କ୍ୟା ଟେଲେ ଆଣିକି ଅନଲାଇନୁ ରୁ ମଗେଇ ଦେଉଚୁ, କ୍ୟାଟିଲ ଆଣି ସେଇଥିରେ ଯାହା ମ୍ୟାଗି ପାସ୍ତା ଯୋଉ ଟା ସିଝା ସିଝି ଗରମ ଜିନିଷ ସେଗୁଡା ସବୁ ବନେଇ ଦେଇକି ଯାହା ଖାଇଦଉଛୁ ଆଉ।
ଓ ହୋ ହୋ ହୋ ହୋ।
ହୁଁ ଆଜି ପେଣେ ଆମର ଏକ୍ଜାମ ଥିଲା ତ, ସେଇଟା ହଉଚି ପ୍ରୋବ୍ ପ୍ରୋବ୍ଲେମ୍ ହଉଛି ଏକ୍ଜାମ ଅଛି ଆ କେତେବେଳେ ଖାଇକି କଣ କରିକି ଯିବୁ। ସେଇଟା ଅସୁବିଧ ଅଛି ହଷ୍ଟେଲ୍ ଖାଇବା ଦେଲେ କଣ ସେଇଟି ତ ଆମେ ଖାଇଦଉଚୁ ହେଲା। ବାରଟା ସୁଧା ଆମେ ଧର ପଳେଇଗଲୁ। ଆଜି ପୁଣି ଏଗାରଟା ବେଳେ ଏକ୍ଜାମ ଅଛି। ସରୁ ସରୁ ଆଜ ତିନିଟା ଦିଟା ହେଇଗଲାଣି। ଆଉ ସେଇ ଅସୁବିଧା। ଭୋକ ପ୍ରବଳ ଲାଗିଲାଣି କଣ ଲେଖିଚୁ କଣ ନାଇଁ ମୁଣ୍ଡ କାମ କରୁନି। ଯା ହଉ ସେମିତି ଇଏ କରିକି ପଳେଇ ଆସିଚୁ ଆଉ। ଆଜି ମୋର ଅନର୍ସ ପେପର ଥିଲା। କୋର୍ ଥ୍ରି ଥିଲା ସେକେଣ୍ଡ ସେମିଷ୍ଟଟାର ତ ଏଟା ମୋର।
ଓଃ ହୋ ହଁ ହଁ ହଁ।
ହୁଁ ଏମିତି ଥିଲା ଆଉ।
ଆଉ ପଢାପଢି ଠିକ ସେ କରିକି ଯାଇଥିଲ ତ?
ହଁ, ଛୁଟିରେ ତ ଆମେ ଯାଇଥିଲୁ ବୁଲାବୁଲି କରିବା ପାଇଁ। ଯାହା ଏଇ ଆସିଲା ପରେ ପଢ଼ିଲୁ। ଘରେ ଆଉ ଯାଇକି କଣ ଆଉ ପଢ଼ିହବ। ବନ୍ଧୁବାନ୍ଧବ ଆସିଥିଲେ ଆଉ ମୋ ଦିଦି ମାନେ ଯିଏ ବାହା ମ୍ୟାରେଜ କରି ତାଙ୍କ ପିଲାପିଲି ହେଇଗଲେଣି ସେ ଯିଏ ଆସିଥିଲେ। ଆଉ ସିଏ ଆଉ ପଡେଇିବା ପାଇଁ ଦଉଛନ୍ତି ନା କଣ।
ଅହଃ।
ଏମିତି ଆଉ।
ଆଉ ପାସ ମାର୍କ ତ ରହିବ ନା ନାଇଁ? ମୁଁ କହିଲି ପାସ ମାର୍କ ରଖିଦେଲେ ଗଲା ଆଉ।
ପାସ୍ ମାର୍କ ନୁହଁ ଆରାମସେ ରହିଯିବ। ଯାହା ହେଉ ପଢିକି କିନ୍ତୁ ଯାଇ ଥିଲୁ। କିନ୍ତୁ ସେ ଟପର ଭଳିଆ ପଢ଼ା ନୁହଁ ଆଉ, ପାଞ୍ଚଦଶ ଦିନର ପଢା ପଢିକି ଯାଇଛୁ ଆଉ।
ଅ ହଁ ହ ହଁ।
ହଁ।
ଅହୋ।
ଆଉ ତାହେଲେ ଗାଁ କୁ କେବେ ଯିବ ବୁଲାବୁଲି ପାଇଁ?
ଗାଁ କୁ ଏବେ ତ ଯାଇଥିଲୁ ଯାଇକି ରଜରେ ଯାହା। ଆଉ ଏବେ ତ ଯିବାର ନାହିଁ। ପୁଣି ଯାଇକି, ଆମର ଏକ୍ଟୁଲି ଯୋଉ କଡ ଅକ୍ଟୋବର ମାସ ଦୁର୍ଗାପୂଜା। ଦୁର୍ଗାପୂଜା ଟାଇମରେ ଯଉ ଲକ୍ ଲକ୍ଷ୍ମୀ ପୂଜା ହୁଏ କୁମାର ପୂର୍ଣ୍ଣିମା। ଆମ ଲକ୍ଷ୍ମୀ ପୂଜା ପୂଜରେ ଏକ୍ଟୁଆଲି ଆମ ଘରେ ଖାଇବାକୁ ମାନେ ଗାଁବାଲାଙ୍କୁ ଦିଆଯାଏ। ମାନେ ତିନି ଦିନ ପୂଜା ହୁଏ
ହଁ ଭୋଜି ଦିଆ ଯାଏ।
ହଁ ସେ କଳସ ଆମର ବୁଡା ଯାଏ ତ, ମାନେ କଳସ ତିନିଦିନ ଯାଏ ମାନେ ବୁଡେଇକି ଆସିବ, ଠାକୁରଙ୍କ ପାଖରେ ରହିବ। ସେ ତିନି ଦିନ ପରେ ସେ ପୁଣି ଯାଇକି ଆଉଥରେ ଇଏ ହୁଏ। ଆଉ ତିନି ଦିନ ଯାଏ ଗାଁ ସାରା ଲୋକ ଖାଆନ୍ତି।
ହୁଁ ହୁଁ ହୁଁ ହୁଁ।
ଆଉ ତିନି ଦିନ ପୂଜା, ନନା ଆସି ପୂଜା କରିବେ। ପଡା ଆକାରରେ ହୁଏ ଆଉ। ଯାଇକି ସେତେବେଳେ ଯାଇକି ପୁଣି ଗାଁକୁ ଯିବୁ। ଆଉ ହଁ ସେଇଠି ଗଲେ ବି, ଆମେ ଯେହେତୁ ଏପଟେ ରହିଯାଇଛୁ, ତ ଗାଁର ଆ ଆ ମାନେ ଇଏ ଜାଣିପାରୁନୁ। ସେଠି ବହୁତ ସାରା ମାନେ ପୂଜାରେ ସବୁ ଲାଗେ। ତମେ ଜାଣିଥିବ ସେ ଯୋଉ ମାଟିର କଳସ ଫଳସ ଲାଗେ। ସେ ସବୁ ଆଣି କୁମ୍ଭାର ମାନେ ଦିଅନ୍ତି। ଏଠି ତ ନାଇଁ।
ଅନା ଏମିତି ମାର୍କେଟରୁ କିଣି ଆଣ?
ଚାଲି ଆଣୁ। ମାନେ ସେମାନେ ନିଜେ ଯିଏ ଗାଁରେ ଅଛନ୍ତି। ଆଣିକି ଦିଅନ୍ତି। ତାଙ୍କର ଦୀପ ସାତ ଦୀପ ଯୋଉ ଥାଏ। ସାତ ଦିପ ସିଏ ବନେଇକି ଆଣିବେ। ସେମାନେ ଜାଣି ହୋଇଛନ୍ତି। ମାନେ ବହୁତ ବର୍ଷ ହେଲାଣି ନା, କୋଡିଏ ପଚିଶ ବର୍ଷ ହେଲାଣି। ମାନେ ଆହୁରି ଦେଶୀ ହେଲାଣି। ହଁ ହଁ ହଁ। ଆଉ ପଦ୍ମଫୁଲ ବି ନେଇକି ଆସିବେ। ପ୍ରତ୍ୟେକଦିନ ତିନିଦିନ ଯାକ ପଦ୍ମଫୁଲ ଆଣିକି ଦେବେ। ସେଠି ଆମ ଗାଁରେ ଆକ୍ଚୁଆଲି ବହୁତ ଲୋକ ବି ନିଜେନିଜେ କରୁଛନ୍ତି। ଯାହାର ଟିକେ ଇଏ ଅଛି ସେମାନେ ପୂଜା ପୂଜି କରିକି ଖାଇବା ପିଇବା ଦୋଉଛନ୍ତି। କିଏ ଅଳ୍ପ ଲୋକ କିଏ ଅଧିକା ଲୋକ ଏମିତି ଆଉ।
ଯାହାର ଯେମିତି ଖୁସି ଆଉ।
ହଁ ଯାହା ଯେମିତି ଆଉ। କିଏ ସାହିରେ ଲୋକଙ୍କୁ ଦବ କି ଆଁ ଆମର ଟିକେ ଦିଆନ୍ତି ସେ ମୋ ଶଶୁରଙ୍କର ସବୁ ଚିହ୍ନା ପରିଚୟ ଭଲ ମନ୍ଦ ମୋ ଦେଡୁଶୁରଙ୍କର ଆଙ୍କର ଆମର ଟିକେ ଲୋକ ଅଧିକ ହେଇଯାନ୍ତି।
ଓହୋ।
ଯିଏ ଚାହିଁଲା ଧର ତମ ଖଞ୍ଜାରେ ଦବା ପାଇଁ ଗାଁରେ, ସେ ଖଞ୍ଜାରେ ଦେବେ ଆଉ।
ଆମ ଘରେ ବି ମାନେ ଦୁର୍ଗାପୂଜା ହୁଏନି। ବାକି ଆମର କଣ ତ ଦୁର୍ଗାପୂଜାରେ ଆମର ଟିକେ ମେସିନ୍ ବାଗେରା ସବୁ ଅଛି ଅଛି ତ ଯିଏ ସବୁ ପୂଜା ହୁଏ। ହଁ ସେ ମେସିନ୍ ବଗେରା ପୂଜା ହୁଏ। ଆମର ଏମିତି ପୁରା ପାଠ କରିକି ପୂଜା ହୁଏନି, କେବଳ ଆମର କଳସ ବସେ ଆଉ ମୋ ବାପା, ବ୍ରାହ୍ମଣ ଆସନ୍ତି ବାପା କୋଖରୀ ଛେଦ ପକାନ୍ତି। ଲାଉ ଯୋଉଟା କୁହନ୍ତି ସେଟା ଛେଦ ପଡେ ହଁ ଆମର କୁହନ୍ତି ତ ବାପାଙ୍କର ଏମିତି ଷ୍ଟାପ ହରିକା ଆସନ୍ତି ଫାଷ୍ଟ ଦିନ ଖାଇବା ପାଇଁ ସେକେଣ୍ଡ ଦିନ ନବମୀ ନ ଅ ଅଷ୍ଟମୀ ନବମୀ ଦଶମୀ ସ୍ ସପ୍ତମୀ ବି ଆମର ହୁଏ। ଏମିତି ପୂଜା ହୁଏ କିନ୍ତୁ ଅଷ୍ଟମୀ ନବମୀ ଦଶମୀ ତିନି ଦିନ ଟିକେ ଭଲରେ ହୁଏ। ଫାଷ୍ଟ ଦିନ ଟା ଏମିତି ଆଇଁଷ ଫାଇଁସ ହୁଏନି ଲାଷ୍ଟ ଦିନ ବାର ଦେ କି ଆଇଁଷ କରାଯାଏ ଭଲସେ ଗାଁ ଲୋକଙ୍କୁ ବି ଡକାଯାଏ ଆଉ ନ ନବମୀ ଦିନ ମୋ ବର୍ଥଡେ ହୁଏ ତ ସେଥିପାଇଁ ବାପା ସେଦିନ ମୋର କେକ୍ ଫେକ୍ ବି କାଟ୍ କାଟୁ ଆମେ ଭଲସେ ପୁରା ଏଞ୍ଜୋୟ୍ କରୁ ହୋ ହଁ।
ଯାହା ହୋଉ ଭେରି ଗୁଡ୍‌ ଭଲ କଥା ଆଉ
ନା ଆମେ ଏମିତି ପୂଜା ଷ୍ଟାର୍ଟିଂ ବି ହେବା କିନ୍ତୁ ମୁଁ ନବମୀରେ ଜନ୍ମ ହେଇଥିଲି ବୋଲି ଆଉ ବାପା ଟିକେ ଖୁସି ସିଜି ଟିକେ ଅଧିକ ସେଲିବ୍ରେଟ କରିଦୋଉଛନ୍ତି ଆଉ।
ହୁଁ ହୁଁ ହୁଁ ହୁଁ ନାଇଁ ଭଲ।
ସେଇୟା ଆଉ କହ
ଆମର ସେମିତି ସେ ଆମର ଏକ୍ଟୁଆଲି ଦୁର୍ଗା ପୂଜା ନୁହଁ ଲକ୍ଷ୍ମୀ ପୂଜା। ଦୁର୍ଗା ପୂଜାରେ ତ ଏମିତି ଆମେ ନର୍ମାଲ ପୂଜା ଯାହା ହୁଏ ଏଇଠିକୁ ମନ୍ଦିର ଫନ୍ଦିର ଯାଇକି ପୂଜା ପୂଜି କରୁ। ଯୋଉ ଅଷ୍ଟମୀରେ ତ ମାନେ ଯୋଉମାନେ ଅଷ୍ଟମୀ କରିବେ କି ଦଶମୀ ତାପରେ ଏଇଠି ଯୋଉ ନବରାତ୍ରି ଯୋଉମାନେ କରିଥିବେ ଛୋଟ ଛୋଟ ଛୁଆଙ୍କୁ ଖାଇବାକୁ ଦିଅନ୍ତି ଜାଣିଛ?
ସେଇଟା ଗୋଟେ ଛୋଟ ଛୋଟ ଝିଅ ଛୁଆଙ୍କୁ ଡାକନ୍ତି ନା କଣ ତାଙ୍କୁ ସଜ ଜିନିଷ
ନ୍ତି - ତାଙ୍କର ସଜେଇବା ଜିନିଷ ଧର ଚୁଡ଼ି ଟିକିଲି ଆଉ ତାଙ୍କର ଯାହାବି ଝିଅ ମାନଙ୍କର କ୍ଲିପ୍ପ ଫ୍ଲିପ ଏମିତି ମାନେ ସା ସାତ ଜଣଙ୍କୁ ଦିଅନ୍ତି ଯୋଉମାନେ ପାଞ୍ଚ ଜଣ ଚାହିଁବେ ଦେଇପାରିବେ କି ସାତ ଜଣ କି ତିନି ଜଣ ଏମିତି ସେମାନେ ଆସିବେ ତାଙ୍କୁ ଖିଆ ପିଆ ଭଲସେ ଦବ ଖାଇ ପିଆଇକି ତାଙ୍କୁ ସଜେଇ ସଜେଇ ଦବ ସଜେଇ ଦେଲା ପରେ
ହଁ ହଁ।
ତାଙ୍କୁ ସେଗୁଡା ସବୁ ମାନେ ତାଙ୍କୁ ଗିଫ୍ଟ ଦବ
ସେଇଟା ପ୍ରାୟ ଏବେ ଏବେ ମାନେ ଏଇ କିଛି ବର୍ଷ ତଳୁ ଷ୍ଟାର୍ଟିଂ ହେଇଛି ମତେ ଲାଗୁଛି କେଜାଣି? ତା ଆଗରୁ ମୁଁ ତ କାଇଁ ଦେଖି ନାହିଁ ଏଇ ଟାଉନ ମାନଙ୍କର ଟିକେ ଅଧିକ ଆଉ
ଆମର ହଁ ହଁ ହଁ ଏବେ ଲୋକ ଟିକେ ଅଧିକା କରୁଛନ୍ତି ଆଗରୁ କୋଡିଏ ଆମୁ ଆମ୍ ମୁଁ ବି ଶୁଣି ନଥିଲି ଏବେ କିନ୍ତୁ ପ୍ରାୟ ପ୍ରାୟ ଭାବୁଛି ଏଇ ଦଶ ବର୍ଷ ହେଲା ଏଠି ପ୍ରାୟ ଲୋକଙ୍କୁ ଦେଖୁଛି ପ୍ରାୟ କରୁଛନ୍ତି। ହଁ ହଁ।
ସେଇଆ ଆଉ
ସମସ୍ତେ ପ୍ରାୟ ଯାହାକୁ ହେଲେ କଣ ନା ଆମର ନବରାତ୍ରି ଚାଲିଛି ଆମର ନବରାତ୍ରି ଜଲଦୀ ସେ ହାଁ। ନବରାତ୍ରି କରି ଛୁଆଙ୍କୁ ସବୁ ଖାଇବା ପିଇବା ଭଲ ମନ୍ଦ ଦଉଛନ୍ତି। ଚାଲିଛି ଆଉ। ତାପରେ ଦେଖ ଆମେ ବା ବାହାରର ଯେତେ ଜିନିଷ ମାନେ ବାହାର ସଭ୍ୟତା ଗୁଡାକୁ ଆମେ ଆପଣାଉନାହାନ୍ତି କି? ଆଗରୁ କୋଉଠି ମୁଁ କହିଲି ବାହାର ସଭ୍ୟତାର ବାହାର ଯୋଉ କଣ ସେଟା କହନ୍ତି? ଏଠି କଲଚରଗୁଡା ସଂସ୍କୃତି ଗୁଡା ଆମେ ନଉଛେ ଆଗରୁ ଆମେ ଜାଣିଥିଲେ ଫାଦର୍ସ ଡେ ମଦର୍ସ ଡେ
ନାଇ ଏବେ ବର୍ଥଡେ ସେଲିବ୍ରେଟ କରିବା ପାଖରୁ ଆନିଭର୍ ଅନିଭର୍ଶରି ସେ ପାଖରୁ ସବୁ କିଛି
ଦେନ୍ ସବୁ କି
ଏଇଟା ସବୁ କିଛି ବାହାର କଲଚରରୁ ହିଁ ଆସୁଛି। ଆଉ ସେମାନେ ବାହାର କଲଚର ଲୋକମାନେ ଆମ କଲଚର କୁ ହୁଁ।
ଦୀପାବଳିରେ ଏ ଆମର ଯୋଉ ଧନ୍ତରାସ।
ହଁ।
ଧନ୍ତରାସ ଟା କୋଉଠି ଥିଲା? ମୁଁ କାଇଁ ଛୁଆବେଳେ ଆମ ମା ମାନେ କାଇଁ ସୁନା କିଣନ୍ତି କଣ କରନ୍ତି ମୁଁ ଜାଣିନି? କିନ୍ତୁ ଏବେ ଏବେ ସବୁ ଧନ୍ତରାସ ମାନେ ନା ନା ସୁନା ହଉ ରୂ
ସୁନା, ହଉ ରୂପା, ହଉ, ଝାଡୁ ହଉ ଲୁଣ, ହଉ
ଯାହା ହେଲେ କିଣି ଆଣିବା ତାପରେ ସେଇଟା କଣ କଲୁ ଏବେ ସେଇଟା ଆମ ମନକୁ ଟିକେ ଶାନ୍ତି ଦଉଛି ଯଦି ନ ଆଣିବା ଏହେ।
ସେଟା ଗୋଟେ କଣ ତ ମାନେ ବିସ୍ ବିଶ୍ଵାସ କରି ଆସୁଛି କି ନା ଏଇଟା ଆଣିଲେ ହିଁ ଭଲ ହବ। ସେଇଥିପାଇଁ ଏମତି ହଉଛି।
ଏ ହେ ଖରାପ ହେଇଯିବ କି, ଏଇଟା ହେଇଯିବ କି? ଗୋଟେ ମନ ବି ହଁ। ନାଇଁ ନାଇଁ, ଆଣିଆ ଆଣିଆ ସେ କିଛି ନହେଲେ କି ଲୁଣ ଗୋଟେ ପ୍ୟାକେଟ୍ ଧରିକି ବରଂ ପଳେଇ ଆସ।
ପଳେଇ ଆସନ୍ତୁ କିନ୍ତୁ ହାଣ କିଛି ଗୋଟେ।
ହଁ ତେଣୁକରି ଏବେ ସବୁ ମାନେ ତାଙ୍କ ସଭ୍ୟତା ଗୁଡ ଆମେ ଆମର କଣ ସେମାନେ ଆପଣଉଛନ୍ତି ଅଲଗା କଥା। କିନ୍ତୁ ଆମେ କିନ୍ତୁ ତାଙ୍କର ପ୍ରାୟ ସବୁ ଆପଣେଇ ସାଇଲେଣି।
ଆମେ ତାଙ୍କର ପ୍ରାୟ ଆପଣେଇ ସାରିଲେଣି, କିନ୍ତୁ ସେମାନେ ଆମ ଇଣ୍ଡିଆନ୍ କଲ୍ଚର କୁ ବୋହୁତ୍ ଆପଣେଉଛନ୍ତି। କେ ଏତେ ଫରେ ନିଅର୍ ମାନେ ସବୁ ଶ୍ରୀକୃଷ୍ଣଙ୍କ ଇଏ ସେ ଜଗନ୍ନାଥ ଇଏରେ କେତେ କଣ ସବୁ ଜପୁଛନ୍ତି। ତ ଆମ କଲ୍ଚର ରେ ଶାଢୀ ପିନ୍ଧୁଛନ୍ତି କେତେ ମଡେଲ୍ ଉପରେ ସବୁ, ଇଣ୍ଡିଆନ୍ ହେଇଯାଉଛନ୍ତି ପୁରା।
ସେମାନେ ଏଇ ଯୋଉ ଆଉ ଇସ୍କନ୍ ଦିଖିଆ ଗୁଡା ଇସ୍କନ୍ ମନ୍ଦିରରେ ଯୋଉମାନେ ସବୁ ଅଛନ୍ତି। କେତେ ଫରେନିଅର ବି ଅଛନ୍ତି। ତମେ ଯାଇଛ ବୋଧେ ଇସ୍କନ୍?
ଆଜ୍ଞା ଆଜ୍ଞା, ଭୁ- ଭୁବନେସ୍ ସର୍ ଇସ୍କନ୍ ମୁଁ ଯା-ଯାଏନି ବାକି ମୋ ସାଙ୍ଗ ମାନେ ଯାଇଥିଲେ ଏଇ ଛୁଟି ରେ। ଭାବିଛୁ ପ୍ଲାନିଂ କରୁଛି ଏକ୍ଜାମ ସରିଗଲେ ସବୁ ମିଶ କରିକି ଯିବୁ ଆଉ।
ଗଲେ ଏତେ ଶାନ୍ତି ଲାଗିବ ମାନେ ତମେ ଆଉ
ଏଡା ତ ପ୍ରବଳ ହୁଏ ବୋଧ ମୋ ସାଙ୍ଗରେ ଫଷ୍ଟୁ ଯାଇଲେ ତ ସ୍କୁଲ୍ ରେ ଭିଡ ପ୍ରବଳ ହୁଏ ନା କଣ ଭିଡ଼ ବୋଧେ ପ୍ରବଳ ହୁଏ ଆଉ।
ଅ ହୋଉ।
ହୋଉ ଆଉ। ଆଉ କଣ କହୁଛନ୍ତି, ମୁଁ ଯାଏ ପଢିବି ତାହେଲେ ଆଉ ରଖୁଛି ଆଜ୍ଞା?
ହଁ ହଁ, ଯାଅ ଯାଅ।
ଆଜ୍ଞା ଆଜ୍ଞା, ପ୍ରଣା
ହଉ।
ହ